ହାଲୋ।
ହାଲୋ।
ହାଲୋ।
ହଁ ଭାଇ।
ହଁ କେମତି ଅଛ?
ହଁ ଭାଇ ଭଲ ଆଉ ଆପଣ କେମତି ଅଛନ୍ତି?
ହଁ ସେମିତି ଭଲ କିନ୍ତୁ ଖରା ତ ଜୋରସେ ହୋଉଚି।
କଣ କରିବା ଏଲିନୋ ଆସିବାର ସମ୍ଭାବନା ଅଛିି ବା। ଖରା ତ ବଢିବାରେ ଲାଗିଚି ଟେମ୍ପରେଚର ବି ଦିନକୁ ଦିନ ବଢିବାରେ ଲାଗି
ତମର ସେପଟେ ଖରା କେମିତି ହୋଉଚି?
ହଁ ଖରା ତ ଟେମ୍ପରେଚର ଦିନକୁ ଦିନ ବଢ଼ିବାରେ ଲାଗିଚି ଆଜି ତ କାଲି ଆମର ଫର୍ଟି ଫାଇବ୍ ଡିଗ୍ରୀ ଲାଗି ଯାଇଥିଲା। ଲାଗୁଚି ଆହୁରି ବଢି଼ ବଢି଼ ଯାଉଚି। ହରେ ସବୁ ଭଲ ସାନରେ
ହଁ ଘରେ ସବୁ ଭଲ ଅଛନ୍ତି। ଆଉ ତମର?
ହଁ ଭଲ ସବୁ ଭାଇ।
ଆଉ କଣ ଗାଁରେ ଅଛ?
ହଁ ଗାଁରେ ତ ଅଛୁ ଏବେ। ପିଲା ସବୁ ଛୁ ଛୁଟି ଅଛି। ଖରା ଦିନରେ ଖରା ଛୁଟି ସବୁ। ଆପଣ ଏବେ ଗାଁରେ ଅଛନ୍ତି?
ଗାଁରେ ନାଇଁ ମୁଁ ଟିକେ ଯାଇପାରିନି କିଛି ଅସୁବିଧା ଥିବା ଯୋଗୁଁ ମୁଁ ଟିକେ ଅଛି ଏଇ ଆମ ଟାଉନରେ ଅଛି।
ଆଚ୍ଛା ଆଚ୍ଛା।
ତ ଫ୍ୟାମିଲି ସମସ୍ତେ ଗାଁରେ ଅଛନ୍ତି ତାହଲେ। ନାଇଁ?
ଆଜ୍ଞା ସାର୍। ଅ ଭାଇ ଏବେ ତ ସବୁ ଗାଁରେ ଅଛନ୍ତି ନାଁ ଏବେ ମୁଁ ତ ବି ବାହାରେ ରହୁଚି କିନ୍ତୁ ଛୁଟିରେ ଗାଁକୁ ପଳେଇ ଆସିବ।
ଯାହା ହଉ ବଢ଼ିଆ ଗାଁର ଗୋଟେ ପରିବେଶ ସେ ଗୋଟେ ଗୋଟେ ମନମୁଗ୍ଧକର। ନାଇଁ?
ହଁ ସିଏ ତ ବି ଗାଁର ମାହଲ ଅଲଗା ସେ ସେପଟେ ଆମର ମାର୍କେଟରେ ରହିବା ସେ ଅଲଗା ଗୋ ମାହୁଲ୍
ବାହାରେ ସେକ୍ଟର ଜବରେ ମାନେ ବାହାରେ ଜବ କଲା ବେଳେ ଗାଁ କଥା ବୋହୁତ ମନେ ପଡ଼ୁଚି। ଗାଁରେ କେମିତି କଣ ଏବେ ସବୁ ଚାଲିଚି କେମିତି କଣ?
ଫାମିଲିକି ତ ଟାଇମ ଦବା ଭାଇ ସବୁଠୁ ବଡ଼ ଇମ୍ପୋଟାଣ୍ଟ କଥା ଆଜିିକାଲି ଟାଇମରେ। ୱାର୍କ ଲାଇଫରେ ତ ସମସ୍ତେ ବେସ୍ ରହୁଚୁ କିନ୍ତୁ ସେଥୁରୁ ଟାଇମ କାଢି କେମିତି ଘରୁକୁ ଦବା ଗାଁକୁ ଦବା ଗାଁରେ ସାଙ୍ଗମାନଙ୍କ ସାଙ୍ଗରେ ମିଶିବା ତାଠୁ ତ ବଡ଼ କଥା କିଛି ନାହିଁ। । । ଭାଇ ଗୋଟେ କାମ କରିବାକି ଆଜି ଆମେ ଗାଁ ଆଉ ସହର ବିଷୟରେ କିଛି ଡିସ୍କସନ କରିବା କି?
ହୁଁ ନିଶ୍ଚୟ।
କେମିତି ଆଗୁରୁ ଗାଁ ଥିଲା ଏବେ କେମିତି ଚେଞ୍ଜ ହେଇକି ସହରରେ ସବୁ ଚେଞ୍ଜେସ୍ ହେଇକି ମାନେ ଗାଁ ଲାଇଫ୍ ଆଉ ସହର ଲାଇଫ୍।
ବୋହୁତ କିଛି ଚେଞ୍ଜ ହେଇଗଲାଣି। ମୁଁ ବି ଗୋଟେ ଛୋ ଟ ଗାଁରୁ ମୋ ଜନ୍ମ ବି ଗୋଟେ ଛୋଟ ଗାଁରୁ। ଛୋଟରୁ ବଡ ହେଇଚି ଗୋଟେ ଗାଁରୁ। ମତେ ଏବେ ବୋହୁତ ବର୍ଷ ହେଇଗଲାଣି ସହରରେ ରହିବାର କିନ୍ତୁ ସିଏ ସହର ସିଏ ଗୋଟେ ଅଲଗା ଗାଁ ସିଏ ବି ଗୋଟେ ଅଲଗା। ଗାଁ ପରିବେଶ ମାନେ ପୁରା ଶାନ୍ତି। ଖିଆ ଗଲେ ନାଁ କୋଳାହଳ ଅଛି ଟି ନାଁ ଗାଡ଼ି ମଟର ଅଛି ନା ଟ୍ରେନ୍ ସାଉଣ୍ଡ ଅଛି ନାଁ କଣ ଅଛି କିଛି ନାହିଁ ବୋହୁତ ଶାନ୍ତିରେ ପୁରା ଆରାମସେ ଆମେ ଚଳିପାରୁଥିଲେ କିନ୍ତୁ ବାହାରେ ଏଇଠି ଆସି ସାରିଲା ପରେ ମାନେ ଯଦି ଯାଉଥିବା ଆମେ ବାଇକ୍ ରେ ହଜାର ଟ୍ରାଫିକ ମାନେ କୋଳାହଳ ବୋହୁତ ତୁ ଉଁ ନଏଜ୍ ପଲ୍ୟୁସନ୍ ସାଉଣ୍ଡ ପଲ୍ୟୁସନ୍ ସବୁ ମିଶାମିଶି ପୁରା ଇରିଟେଟ୍ ଲାଗିଯାଉଚି ବେଳେ ବେଳେ କିନ୍ତୁ ଗାଁରେ କେତେ ଶାନ୍ତି। ନାଇଁ?
ହଁ ସେଇ ତ ଭାଇ ସେ ଯୋଉ ଗୋଟେ ପରିବେଶ ଆଉ ଜଳବାୟୁ ଉପରେ ବର୍ତ୍ତମାନ ଯୋଉ ଚେଞ୍ଜେସ୍ ହୋଉଚି ଗାଁରେ ରହିଲେ କଣ ଆମ ଗାଁର ପ୍ରକୃତି କୂଳରେ ରହିଲେ ସେଇଠି ସବୁଜିମା ଖୋଲା ପଡିଆ ନଦୀ ପୋଖରୀ ସବୁ ମିଳେ। କିନ୍ତୁ ସହରରେ ସେଇଟା ମିଳିବ ଗାଁରେ ଗାଡ଼ି ମଟର ବୋହୁତ କମ ସେଇଥିପାଇଁ ଆମର ପ୍ରଦୂଷଣ ବୋହୁତ କମ ରହୁଚି। ଆଉ ସ୍ୱାସ୍ଥ୍ୟ ବି ଠିକ ଠାକ ରହୁଚି। କିନ୍ତୁ ସହରକୁ ଗଲେ ତାର ରିଭର୍ସ ହେଇ ଆମ ପାଖରେ ସବୁ ସୁବିଧା ମିଳୁଚି କିନ୍ତୁ ସବୁ ପ୍ରକାର ଅସୁବିଧାକୁ ଆମ ପାଖରେ ମିଳିଯାଉଚି। ଯେମିତି କି ବଡ଼ ବଡ଼ କଳକାରଖାନା ଥାଉ ତେ ପ୍ରବଳ ଯାନବାହାନ ରହୁଚି। କିନ୍ତୁ ସେଇଟା ପ୍ରଦୂଷଣ କରୁଚି ସହରକୁ ଆମେ ସହରରେ ନିଜ ସୁବିଧା ପାଇଁ ରହୁଚେ କିନ୍ତୁ ଅସୁବିଧାରେ ପଡ଼ିଯାଉଚେ।
ସେଇଟା ତ ଯେତବେଳେ ଗାଁରେ କୂଅ ନଳକୂଅ ପୋଖରୀ ନଦୀ ସବୁ ରହୁଚି କିନ୍ତୁ ସହରରେ ଆମେ ପାଣି କିଣିକି ପିଇବାକୁ ପଡ଼ୁଛି। ପାଣି ପାଇଁ ବୋହୁତ ଅସୁବିଧା ହୋଉଛି। ଗଛ ତ ଆମେ ଲଗଉ ନେ କିନ୍ତୁ ଗାଁରେ ଗ ଛ ହିଁ ଗଛ।
ତା ବାଦ ଭାଇ ଆହୁରି ଗୋଟେ ଆମର ଯୋଉ ସୋସିଆଲ ଲାଇଫ୍ ଯେମିତି ସାମାଜିକ ଜୀବନ ସମ୍ପର୍କ ସେଇଟା ବି ନଷ୍ଟ ହେଇ ହେଇଯାଉଚି ଯେମିତି କିି ଗାଁରେ ରହିଲେ ଆମେ ସବୁ ଫାମିଲି ହୋଉ ଗାଁର ଲୋକମାନଙ୍କ ସାଙ୍ଗରେ ସବୁ ମିଶିକି ମାଳେଇକି ରହିଯାଉ। କିନ୍ତୁ ଯଦି ଆମେ ସହରରେ ରହୁଚେ ଯିଏ ଯାହାର ଯାହା ଲାଇଫରେ ବି ବ୍ୟସ୍ତ ରହୁଚି। ସିଏ ମାନେ ଆମେ ବି କଲି କଲି ସାଙ୍ଗରେ ବି କଥା ହେଇପାରୁନେ ଯୋଉଟା କି ଉଁ ବୋହୁତ ଗୋଟେ ବଡ଼ ସମସ୍ୟା ଆଉ ଚିନ୍ତାର ବିଷୟ ବି ହେଇଗଲାଣି ସେଇଟା।
ସେଇଟା ତ ନିଶ୍ଚୟ। ସାଙ୍ଗ ସାଙ୍ଗ ଭିତରେ ଦୂରତା ବଢ଼ି ଯାଉଚି ସହରରେ। ଆମେ ଫ୍ୟାମିଲି ଭିତରକୁ ବି ସମୟ ଦେଇପାରୁନେ। ଆମେ ଆମ ଭିତରେ ବ୍ୟସ୍ତ ରହିଇଗଲେ କିନ୍ତୁ ସମ୍ପର୍କକୁ ଆମେ ନଷ୍ଟ କରିଦେଲେ। ଯୋଉଟା କିି ଗାଁରେ ରହିଲେ ଭାଇ ବନ୍ଧୁ ସାହି ପଡ଼ିଶା ଆଜି ପର୍ବପର୍ବାଣିୀ ଏ ସବୁ ଜିନିଷ ହେଇପାରୁଚି। କିନ୍ତୁ ସହରରେ ପର୍ବପର୍ବାଣୀ କରିବା ପାଇଁ ସମୟ ବି ଆଉ କାହା ପାଖରେ ଅଛି? ଆମେ ତ ଆମ କାମ ଭିତରେ ବ୍ୟସ୍ତ ରହିଯାଉଚେ। ନାଇଁ?
ହଁ ଭାଇ ସେମିତି ଆହୁରି ଗୋଟେ ସମସ୍ୟା ଭାଇ ଯଦି ଆମେ ନାଁ ସୁବିଧାକୁ ଦେଖିକି ସହରକୁ ପଳଉଚେ ଯେମିତି କି ସହରରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ମିଳିପାରିବ ଟୋଣ୍ଟି ଫୋର ଇଣ୍ଟୁ ସେଭେନ ଘ ବିଦ୍ୟୁତ ମିଳିପାରିବ ଉଚ୍ଚ ମାନର ଯୋଉ ସ୍ପେସିଆଲିଷ୍ଟ୍ ହସ୍ପିଟାଲ୍ ବି ମିଳି ପାରିବ ଆନ୍ତର୍ଜାତିକ ସ୍କୁଲ ଯାଇ ପାରିବ କଲେଜ ଯାଇ ପାରିବ ସେଇଟାକୁ ଦେଖିକି ଆମେ ସିନେମା ହଲ ବି ମିଳି ପାରିବ ତାକୁ ଦେଖିକି ଆମେ ପଳଉଚେ କୁଆଡ଼େ ସହରକୁ କିନ୍ତୁ ଭୁଲି ଯାଉଚୁ ଯେ ଗାଁରେ ଆମ ପାଖରେ ଏତେ ଉଚ୍ଚ ମାନର ନଥିଲେ ବି ଆମକୁ ଯେ ଯେତିକି ଫାସିଲିଟି ଦରକାର ଆମୁକୁ ଯେତିକି ମାନେ ଯୋଉ ମେଣ୍ଟାଲ ପିସ୍ ଯୋଉ କହନ୍ତି ଉ ସ୍ ସେଇଟା ତ ଆମକୁ ମିଳିପାରିବ ଗାଁରେ ରହିଲେ। ତ ମୁଁ କୋଉଟା ସୁବିଧା ଭାଇ ଲାଗୁଚି? ଆଜି ଇ ମାନେ ଗାଁରେ ରହିବାକୁ ସୁବିଧା ଲାଗୁଚି ନାଁ ସହରରେ ରଖିବାକୁ ସୁବିଧା ଲାଗୁଚି
ଦେଖ ଭାଇ କଥା ହେଲା ଏଇଆ ଯେ ଆମକୁ ସବୁ ଜିନିଷ ମେକଅପ୍ କରିକି ଚଳିବାର ଅଛି କାହିଁକି ନାଁ ଯଦି ଗାଁ ଭିତରେ ରହିଯିବା ତାହେଲେ ଆମେ ବିକଶିତ ବି କରିପାରିବାନି। ଆମ ଦେଶ ବିକଶିତ ହେଇପାରିବ ଆମେ ପୁଣି ଦଶ ବର୍ଷ ପଛକୁ ପଳେଇଯିବା କାହିଁକିନା ଆମେରିକା ହଉ ଇ ଇଂଲଣ୍ଡ ହଉ ଏସବୁ ବୋହୁତ ଡେଭଲପ୍ କରିଗଲେଣି। ତାଙ୍କର ଯେତେ ସବୁ ଉ ତାଙ୍କର ଏଜୁକେସନ୍ ମାନେ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏସବୁ ଯାକ ତାଙ୍କର ସବୁ ବହୁତ ଡେଭଲପ୍ କରିଗଲାଣି କିନ୍ତୁ ଯଦି ଆମେ ସେମିତି ଯଦି ହଁ ଆମେ ଗାଁ ଭିତରେ ରହିବା ତାହେଲେ ସେଇଟା ବି ହେଇପାରିବନି ତ ଗାଁକୁ ଦେଖିବାକୁ ପଡ଼ିବ ଏନଭରମେଣ୍ଟାଲ ହିସାବରେ ଦେଖିବାକୁ ଗଲେ ଆମର ଗାଁ ବୋହୁତ ଠିକ୍ ଅଛି। କିନ୍ତୁ ବେଟର ଏଜୁ ଇଉସନ୍ ଟେକ୍ନୋଲୋଜି ଏଇ ସବୁ ଜିନଷ ଯଦି ଦେଖିବା ଯୋ ଯେମିତିକି ତମେ କହିଲ ମେଡିକାଲ ଫାସିଲିଟି ଏଇସବୁ ଜିନିଷ ଦେଖିବାକୁ ଗଲେ ତ ଆମକୁ ଟାଉନକୁ ଉଁ ଯିବାକୁ ହିଁ ପଡୁଚି ସେଇ ଡେଭଲପମେଣ୍ଟ ଦେଖିବାକୁ ପଡୁଚି ଯଦି ଆମେ ଗାଁ ଭିତରେ ଯଦି ଭଲ କିଛି ଗୋଟେ ଟ୍ରିଟମେଣ୍ଟ ପାଇ ପାରିଲେନେଇ ଯଦି ଗୋଟେ ଅଁ ଅସୁବିଧା ବେଶୀ କି ଛି ଫେସ ହେଲା ଆମେ ଯେତି ଟାଉନରେ ସେଇ ସୁବିଧାଟା ଆମେ ପାଇପାରିଲେନେଇ ତାହେଲେ ଗାଁ ଲୋକଟା ଆଉ କିଛି ବେନିଫିଟ ପାଇପାରିବ କି ତାରଉ ପାଇପାରିବନି ନାଁ। ତାପରେ ଗୋଟେ ଉଁ ଯଦି ଗୋଟେ ପିଲାଟେ ସିଏ ଅଧିକା କିଛି ପଢିବାକୁ ଚାହୁଁଚି ତ ତାର ଭଲ ନଲେଜ ଅଛି ଆଇୁ ଲେବଲ ଅଛି ସାର କିଛି ଡିଜାର ଅଛି କିଛି ଆଗୁକୁ ପଢିବା ପାଇଁ ତାହେଲେ ସେଇ ସମୟରେ ଯଦି ତାକୁ ଆମେ ସ୍କୁଇଜ୍ କରି ରଖିଦବା ତାହେଲେ ସିଏ ବି ତ ଡେଭଲପ କରିପାରିବନି। ଆମ ପାଇଁ ଟାଉନର ଜିନିଷ ବି ଜରୁରୀ ଅଛି ଗାଁ ଜିନିଷ ବି ଜରୁରୀ ଅଛି ବାସ୍ କିଛି ଉ ଆମେ ସାମଞ୍ଜସ୍ୟ କିଛି ସେ ରଖିବାକୁ ପଡିବ କିଛି ଗାଁ ବି ଆମେ ପ୍ରାଧାନ୍ୟ ଦବାକୁ ପଡିବ ଟାଉନ ବି କିଛି ପ୍ରାଧାନ୍ୟ ଦବାକୁ ପଡିବ ଆମେ ସବୁ ଜିନିଷକୁ ଟିକେ ଇକ୍ଲ ଇମ୍ପୋର୍ଟାନ୍ସ ଦେଇକି ଚାଲିବାକୁ ପଡିବ ନା କଣ କହୁଛ।
ମାନେ ଆପଣଙ୍କ କହିବା ଅନୁସାରେ କି ଭାଇ ଆମକୁ ଯଦି ସା କି ସୁସ୍ଥ ପରିବେଶ ଆପଣାର ଲୋକ ଚାହାନ୍ତି ତେବେ ଆମେ ଗାଁରେ ଜୀବନ ଯାପନ କରିବା ବଟ ଯଦି ଆମକୁ କ୍ୟାରିଅର ଗଠନ କରିବା ହେଲା ଉଚ୍ଚ ଶିକ୍ଷା ହେଲା ଆଧୁନିକ ଜୀବନ ଶୈଳୀ ହେଲା ୟାକୁ ଯଦି ଆମକୁ ଦରକାର ହବ ଆମକୁ ସହରରେ ରହିବାକୁ ପଡିବ। ଦିଟା ଆକୁ ଆମକୁ ଗୋଟେ ମାନେ ଗୋଟେ ଇଣ୍ଟରଲିଙ୍କରେ ଦରକାର କାହାକୁ କୋଉଟା ଦରକାର କିଏ କ୍ୟାରିଅର ଭଲସ ଗଠନ କରିପାରିଥିବ କାହା ପାଖରେ ପଇସା ଭଲଥିବ ସେ ଚାହୁଁଥିବ ଯେ ମତେ ମେଣ୍ଟାଲି ପିସ୍ ଜାଗାରେ ସୁସ୍ଥ ପରିବେଶ ଦରକାର ତ ମୁଁ ଯାଇକି ଗାଁରେ ରହିବି କାହାକୁ ଦରକାର ମତେ ସବୁ ଟେକ୍ନୋଲୋଜି ଦରକାର ଡିଫରେଣ୍ଟ ଡିଫରେଣ୍ଟ ଆଧୁନିକ ଜୀବନ ଶୈଳୀ ଦରକାର ତ ମୁଁ ଯାଇକି ସହରରେ ରହିବି ତ ସେଇଟା ହେଲା ଆମ ଭିତରେ ଯୋଉ ଡିଫରେନ୍ସଟା କି ଆମେ କେମିତି କିଏ କାହାକୁ ଆଡପ୍ଟ କରୁଛେ ଆମେ। ଦିଟାକୁ ବାଲାନ୍ସ କରିକି ଚଳିବାକୁ ପଡିବ ଆଉ।
ହଁ ସିଏ ତ ଗୋଟେ କଥା ଦିତୀୟ କଥା ସେ ଆମକୁ ଇକ୍ୱାଲ୍ ବାଲାନ୍ସ ରଖିବାକୁ ପଡ଼ିବ ଦାଟ୍ ମିନ୍ସ ଆମେ ଟାଉନରେ ରହିଗଲେ ଯେ ଗାଁକୁ ଭୁଲିଯିବା। ସେ ବି କଥା ନୁହେଁ ଆଉ ଗାଁରେ ରହିବା ଯେ ଆମେ ସହ ଘରକୁ ଆମେ କମ୍ପେୟାର କରିବା ଆମେ ସବୁ ଭଲ ସି ସେମିତି ନୁହେଁ। ଆମେ ସମସ୍ତଙ୍କୁ ପ୍ରାଧାନ୍ୟ ଦେବା ଦରକାର। ଜଣେ ଗାଁରେ ରହିଲା ଆରେ ଗାଁରେ ଗୋଟେ କୃଷକ ଚାଷ କରିବା ଯୋଗୁଁ ତ ଆମେ ଖାଇବାକୁ ପାଉଚେ ନାଁ। ଆମେ ଟାଉନରେ କିଛି ଖାଉଚେ ଭାତ ହୋଉ ଡାଲି ହୋଉ ତରକାରୀ ହୋଉ ଯାହା କିଛି ହୋଉ। ସେ ତରକାରୀ ପାଇଁ ଯୋଉ ପରିବା ଆସୁଚି ସେ ତ ଗୋଟେ ଗାଁରେ ଗୋଟେ ଚାଷୀ ପୁଣି ଚାଷ କରିକି ଦୋଉଚି ବୋଲି ତ ଆମେ ଖାଉଚେ ନାଁ ଯୁହ ଭା ତ ଆମେ ରୋଷେଇ କରିକି ଖାଉଚେ ସେ ଚାଉଳଟା କୋଉଠୁ ଆସିଲା? ଆମ କଣ ଏଇ ମେସିନରୁୁ ପଳିଆସିଲା? ସେଇ ତ ମାଟିରୁ ଆସୁଚି ନାଁ ନାଇଁ? ତ ଆମେ କହିବା କଥା ହେଲା ଏଇଆ ଯେ ଅଁ ଗାଁରେ କିଛି ଡେଭଲପମେଣ୍ଟ ହୋଉଛି। ଏବେ ଚାଷ ବାସ ହୋଉଚି। ଆମେ ବୋହୁତ କିଛି ଫ୍ୟାସିଲିଟି ଯୋଗେଇବା ଯେ ସିଏ କେମିତି ଭଲ ଚାଷ ହେଇପାରୁ ପାଣି କିଛି ଅସୁବିଧା ହୋଉଚି ପାଣି ବି କେମିତି ଗୋଟେ ଭଲ ହେଇପାରିବ‌ ହେଲା ସେ ସବୁ ପ୍ର୍ରକାର ଜିନିଷ ଆମେ ଯୋଉ ସୁବିଧା ଯୋଗେଇବା ଗାଁରେ ଯେଦି ଗାଁ ବି ଡେଭଲପମେଣ୍ଟ ହୋଉ ତ ଗାଁ ଡେଭଲପମେଣ୍ଟ ହେଇସାଇଲା ପରେ ଟାଉନ ବି ଆମର ସେଇଭଳିଆ ଡେଭଲପମେଣ୍ଟ ହୋଉ। ଟାଉନ ତା ବାଟ ଗ୍ରୋ କରୁ। ଗାଁ ବି ତା ପରେ ଗ୍ରୋ କରୁ। କିନ୍ତୁ ଦୁଇଜଣ ଭିତରେ ଟିକେ ଏ କିଛି ମାନେ ଫ୍ୟାସିଲିଟି ଏପଟେ ରହୁ ସେପଟେ ବି ରହୁ‌। ଆମେ ଏ ଏଜୁକେସକୁ ସପୋର୍ଟ ଦବା କାଲି କାଲି ଯଦି ଗୋଟେ ଚାଷୀଟା ଆମୁକୁ ସପୋର୍ଟ କଲା ଆମେ ବି ତାଙ୍କ ଛୁଆଟି ଯେଦି କିଛି ମାନେ ଭଲ ପାଠ ପଢ଼ିଲା କି ବାହାରୁକୁ ଯିବାକୁ ଚାହିଁଲା କି ଯାହା କିଛି କଲା ଆମେ ତ ସେଇ ଯୋଉ ଏଜୁକେସନ୍ ହୋଉ ହେଲ୍ଥ ହୋଉ କି ଯାହା କିଛି ସେ ଯୋଉ ମାନେ ଆମେ ଫ୍ୟାସିଲିଟି ଯୋଗେଇ ପାରିବା ଗୋଟେ ମାନେ ଗାଁ ଲୋକଙ୍କର ଉନ୍ନତି ହେବ ସେଥିରେ ଆମର ବି ଉନ୍ନତି ହେବ ତ ମିଶାମିଶି ଚଳିଲେ ସବୁ ଜିନିଷ ଠିକ ଠାକ ହେଇପାରିବ ବୋଲି ଭାବୁଚି।
ଆଜ୍ଞା ଭାଇ ଭଲ ଲାଗିଲା ଭାଇ ଏ ବିଷୟରେ ଡିସକସନ କରିକି। ପୁଣି କେବେ ଆଉ କୋଉ ବିଷୟରେ ଡିସକସନ କରିବା।